ହ୍ୟାଲୋ।
ହଁ ଦିଦି କୁହ?
ହୁଁ କଣ କରୁଥୁଲୁ?
ଏଇଠି ବସିଥିଲି ପଢୁଥିଲି ନେଟ୍ ପାଇଁ ଆଉ ତମେ କଣ କରୁଚ?
ଏ ଆଡେ ବର୍ଷା ପିଜୁଳି ଘଡଘଡି ଜୋରସେ ପୁରା। ଅ କରେଣ୍ ଫରେଣ୍ଡ ଚାଲି ଯାଇଥିଲା। ଆଉ ଏବେ ଏଠି ରୁମ୍ ରେ ଅଛି ଆଉ କଣ। ଏବେ ଘଣ୍ଟେ ହେଲାଣି ଆସିଲାଣି ମୁଁ ବସଚି।
ଓହୋ ରୋଷେଇ ହେ ଏକା କିଣି କଣ କରିସାରିଲାଣି ନା କଣ?
ଧାମ ରୋଷେଇ କନି ରୋଷେଇ ପାଇଁ ଆଉ- କିଛି ଦିନ ବେଳେ ତ ଖାଇଥିଲୁ ଏବେ ଆଉ ବନା ହେଇନି ଆଉ ଟିକେ କିଛି ବନେଇବୁ କଣ ଆଉ, ତମର?
ଆମର ହେଇଥିଲା ଡାଲି ଭାତ ଆଉ ଗୋଟେ ତରକାରୀ ହେଇଥିଲା ଆଉ ଆମ୍ବକା ଲେମ୍ବୁ ଏମିତି ଆଉ।
ଆଚ୍ଛା ଘରେ ମାମା ବନେଇ ଦେଥିବେ ଆଉ ନାଇ କି।
ହଁ ହଷ୍ଟେଲରେ ଥିଲେ ସେ ଟିକେ ଚିନ୍ତା ଲାଗିଥାନ୍ତା। ଯେମିତି ଏ ତମ ମାନଙ୍କୁ ଚିନ୍ତା ଲାଗୁଥିବ କଣ ତରକାରୀ କରିବି କଣ ରୋଷେଇ କରିବି?
ଏତେ ଟେନ୍ ସନ୍ ଏତେ ଚିନ୍ତା ମାନେ କଣ କଇବି ତମକୁ? ବହୁତ ପା ମାନେ କଣ ରୋଷେଇ କରିବି କଣ ଖାଇବି ମାନେ ଜଣା ହିଁ ନାହିଁ ତ ଯାହା ରୋଷେଇ ହେଲା
ହଁ।
ଏ ଆ ପ୍ରୋବ୍ଲେମ୍।
ସେଇ ତାର ପୁଣି ପନିପରିବା ରେଟ୍ ଯୋଉ ଭଳିଆ ମାନେ ଗାଉଁଲିରେ ଏମିତି ରେଟ୍ ଆଉ ସହରରେ କଣ ନ ହଉଥିବ।
ତାରେ ବହୁତୁ ଏବେ କିଛି ଦିନ ହେଲାଣି ପିଆଜ ସବୁଆଡେ ଆଣୁଛନ୍ତି କୋଡିଏ ଟଙ୍କାରେ ହେଲା ହାଟ ଫାଟ ଯୋଉ ଅଛି ଏଠି ଆଣୁଛନ୍ତି କୋଡିଏ ଟଙ୍କାରେ ମୁଁ ଯାଇକି ତାକୁ ହତ ଧରିକି ଆଇଚି ହାଫ କିଲୋ ଭଳିଆ ପିଆଜ ତାକୁ କେତେ ପଚିଶ ତିରିଶ ଟଙ୍କା ଦେଇ
ନିଶା
ମାନେ ମାନେ ଏମିତି ଘର ପିଇ ଆସଥିଲା ହେଲା ତ ମୁଁ ଦେଖିଲି ଧରିକି ପଳେଇଆସିଲି ଦେଖିଲା ଳକୁ ଏତେ ଟଙ୍କା। ମୁଁ ଆଉ ଧ୍ୟାନ ଦେଇନି ଯେ ମୁଁ ମେଞ୍ଚେ ଧରିଥିଲି। ଆଉ ଖରା ଏତେ ଖରା ହଉଚି ମତେ ଖରା ବି ମାନେ ବାହାରକୁ ଗଲେ ଭଲ ଲାଗେନି ନା।
ହଁ।
ସେ ଦୋକାନରୁୁ ଆଣିଲା ଆସିକି ତାକୁ ମୁଁ ଧରିକି ପଳେଇ ଆସଛି ମୁ ଜାଣିନି ପର୍ଯ୍ୟନ୍ତ ମୁଁ କେତେ ଟଙ୍କା ର ଧରିକି ଆଇଚି। ମେଞ୍ଚେ ଗୁଡେ ଧରି ଧରି ମେଞ୍ଚେ ଗୁଡ଼େ ଜିନିଷ ଧରିକି ଆଇଲି ଦେଇଦେଲି।
ଅ ହ।
ହୁଁ ତା ମା ବାବା ସମସ୍ତେ କଣ କରୁଚନ୍ତି ଭଲ ଅଛ
ହଁ ହଁ ଭଲ ଅଛନ୍ତି ଆପଣଙ୍କର?
ହଁ ହଁ ଭଲ।
ଘର ସହିତ କଥା ହେଇଥିଲ ନାଇଁ?
କଥା ହେଇଥିଲି ମୋ ଛୋଟ ଭଉଣୀର ବି କାଲି ପରୀକ୍ଷା ଅଛିି। କମର ତାର ଏମ କମର। ହ ତ ପରୀକ୍ଷା ଅଛି ତ ସେ ସେଥିପାଇଁ ଦେଇଆସିଛି। ହ ହୁଁ। ସେଥିପାଇଁ ମୁଁ କହିଲି ସେ ଦେଇଛନ୍ତି ଆଜି ତ ବସିଛି ଆଉ। ତା ପାଠ ପଢୁଛି ସେପଟ ଏ ମୋର ବାହାରେ ଆସି ବସି ବସିଚି କହିଲି ମେସ ହ୍ଵାଟ୍ସଆପ ଯେମିତି ଆସିଲା କହିଲି କଣ ହଁ ଛୁଆଟା ଗୋଟେ କଲ କରିଦେବି ମେସେଜ କରିଦେବ ଦେଖିଦବା ଦେଖିଦେଇକି କଲ କଲି ସେଥିପାଇଁ ଆଉ।
ହଁ। ଆଉ କୁଆଡେ ବୁଲାବୁଲି କରିବା ପାଇଁ କୁଆଡେ ଆଉ
ନାଁ ନାଇଁ ଏବେ ଯୋଉ ରଜ ପାଇଁ ପାଞ୍ଚରୁ ସାତ ଅ ସତରଷଠି ପାଞ୍ଚରୁୁ ସତର ଅଠର ଯାଙ୍କେ ପଡିଛି ଦୋଳି ଖାଇବାପାଇଁ ଜନତା ମଇଦାନରେ
ଆଚ୍ଛା ଆଚ୍ଛା ସେଠିକି ଯିବ ଆଉ ନା?
ସେଥିପାଇଁ ରଜବେଳକୁ ମ ଏବେ ଯିବିନି।
ହଁ।
ହୁଁ ସେତବେଳୁ ଯିବୁ ଭାବୁଚୁ ଆଉ।
ଆଉ ପୁରୀ ପୁରୀ କେତେ
ପୁରୀ ଏବେ ଛୁଟି ଅଛି ତ ନା ପୁରୀ ପ୍ଲାନିଂ ହେଇନି।
ଆଛା ଏପରୀକି। ନାଇଁ କିଛି ନାଇଁ ଯେ ତଥାପି ଆମର ବଡ ଠାକୁର ନା ଯାହା ହେଲେ ବି ମାସକୁ ଥରେ ଆକ୍ଚୁଆଲି ଯିବା କଥ ଥା ନା ନାହିଁ ଯାହାେଲେ ବି?
ଓହୋ ତମେ କହୁଛ ମୁଁ ପ୍ରତ୍ୟେକ ମନ୍ଥଲି ଯାଉଛି। ପ୍ରତ୍ୟେକ ମାସରେ ଏମିତି ମାନେ ଏ ମାନେ ମୋ ମାନେ ମତେ ମତେ ଗୋଟେ ଗୋଟେ ବୋଧେ ଭଗବାନ ବୋଧେ ରାଗି ଯାଇଛନ୍ତି ଯା ମାନେ ଆଗରୁ ହେଲା।
ହଁ।
ସବୁ ମାସ ଯିବି ମୁଁ ବାସ ଖାଲି କା ର୍ତ୍ତିକ ମାସରେ ଯାଇପାରିବିନି ଆଉ ରଥଯାତ୍ରାରେ ଯାଇପାରିବିନି ମାନେ ମୁଁ ଭାବିଲି ମୁଁ ବହୁତ ବଡପାପ ଟୀକା ପ ମାନେ ପ୍ରତ୍ୟେକ ମାସ ହଁ ପ୍ରତ୍ୟେକ ମାସ ସରେ ଯାଏ ବିଜୟ ହେଲା।
ହଁ।
ମାନେ ତଥାପି ବି ମାନେ କେବେବି ମୁଁ ଯାଇପାରେନି। ସେଇଟା ମୁଁ ସବୁବେଳେ ମନ ଦୁଃଖ କରେ କିନ୍ତୁ ଏଇ ବର୍ଷ ମୁଁ କହିଲି ଯେମିତି ହେଇଯାଉ ମୁଁ ଯିବି ଯେମିତି ହେଲେ କାର୍ତ୍ତିକ ମାସ ଯେମିତି ହେଲେ ଯିବି ତାପରେ ଆ କାର୍ତ୍ତିକ ମାସେରେ ତାପରେ ଲାଷ୍ଟ ବେଳକୁ ମୁ କାର୍ତ୍ତିକ ମାସରେ ଗଲି।
ହଁ ହ।
ମାନେ ମୋର ଇଚ୍ଛା ଟା ଫୁଲଫିଲ୍ କରିଦେଲି। ମୋର ଗୋଟେ ତାଙ୍କର ସେ କଣ କହିଲ ଉ ପ୍ରତ୍ୟେକ ମାସରେ ସେପଟେ ଭିଜିଟ୍ ପଡୁଚି ହେଲା।
ହଁ।
ଯିବୁ କିରେ। ମତେ କହିଦେଇଚି ମୁଁ କିହିଲି ହଁ ମୁଁ ଯିବି, ମୋ ବେଷ୍ଟ୍ ଫ୍ରେଣ୍ଡ୍ ନା ହଁ ମୁଁ ଯିବି-ଯିବି। ଆମର ବି ଏଇଠୁ ପଚାଶ ଷାଠିଏ କିଲୋମିଟର ନା ପାଖାପାଖି ହେଲା।
ହଁ-ହଁଁ ସେଇଆ।
ମୁଁ ସେଇଥିପାଇଁ ବି ହଁ
ନାଇଁ ମୁଁ ବି ଆଗ ମୁଁ ବି ସେ ହଁ ମୁଁ ବି ସେଇଆ ଭାବିଚି ଭୁବନେ ହେଲେ ମୁଁ ବି ସବୁ ମୁଁ ମାସକୁ ମାସ ସବୁ ମାସରେ ଥରେ ନେଖେ ଯିବାଟା ଯିବି।
ହୁଁ ସେ ହେଲା ମୁଁ ବି ସେ ମତେ କହିବ ଆ ତାର ମାସକୁ ଥରେ ଦି ଥର ଖଣ୍ଡେ ପଡେଇ ହେଲା। ଏ କହେ ଯିବି ମାନେ ମୁଁ ଆହୁର ଟିକେ ଖୁସି ହେଇଯାଏ ହଁ ଯିବା। ମୁଁ ବି ଯିବି ବୁଲିକି ଆସିବି।
ଆଚ୍ଛା-ଆଚ୍ଛା।
ଏମିତିରେ ବି ଠାକୁରଙ୍କୁ ଦେଖା କରିଆ ଭାଗ୍ୟରେ ଥିଲେ ମିଳେ ଯଦି ମିଳୁ ଚି ତା ତାହେଲେ ଯିବୁ ହଁ ଏ ମୁଁ ବି ବୁଲି କୁଆ ରଥ ଧ ତ ଆଜି ଆମ ଦେିବି
ହଁ-ହଁ।
ସେ ଆଉ।
ସେଇଠି ଦିଦି ଯିବୁ ଅ କଣ କହିଲେ?
କଣ କହିଲ ତମେ?
ମୁଁ କହିଲି ସେଠି ଯୋଉ ଅଭଢା ଟା ହଉଚି ମାନେ କଣ ମାନେ ଯୋଉ କହୁଚନ୍ତି ପୁରା ଉପର ଆଡୁ ହବାଟା କଣ ସତ?
ହଁ ତମେ ଦେଖିନକି।
ନା ମୁଁ କେବେ ଦେଖିନି କି ସେଇ ଯୋଉଟି ରୋଷେଇ ହଉଚି ସେ ଭିତରକୁ ବି ଯାଇନି।
ଆଉ ମାନେ ପୁରୀ ଦେଖ ପୁରୀ ତ ଦେଖିଥିବ ନା?
ହଁ ପୁରୀ ଯାଇଚି ପୁରୀ ଚାରି ପାଞ୍ଚ ଥର କି ଛ ଥର ଖଣ୍ଡେ ଯାଇଥିବ କିନ୍ତୁ ଏ ଏଗୁଡା ସବୁ ଜାଣିନି। କି ତାପରେ ସେଇ ଭିତରକୁ ବି ଦେଖେ।
ମୁଁ ମାନେ ଅ ମାନେ ଆମ ଘରୁ ଥିଲା ପର୍ଯ୍ୟନ୍ତ ବଡ ହେଲେ ଏତେ ହେଲା ପର୍ଯ୍ୟନ୍ତ ହେଲା ଅ ମୋର ସଇଆଣି ଦୁଇ ହଜାର ଅଠରରୁ ହେଲା
ହଁ।
ଅ ଦୁଇ ହଜାର ଠାରୁ ମୋର ପାସ୍ ଆଉଟ୍ ହେଲା।
ହଁ।
ଅ ତ ଅ ତାପରେ ମୁଁ ଏଇଠି ପାଠ ପଢୁଥିଲି ମୁଁ ଯେତବଳେ ଏଠି ପଢିଲି ମୁଁ ମତେ ଦି ଜଣ କହିଲେ ହଷ୍ଟେଲ୍ ର କହିଲେ ଆରେ ତମେ ପୁରୀ ଯିବା ବୋଲି ମୁଁ କହିଲ ଆ ମୁଁ ପୁରୀ କୁଆଡେ କଣ କେମ୍ତି ଅ ମୁଁ ଖାଲି ଏଇ ଜାଣିଚି ଜଗନ୍ନାଥ ମୁଁ ଦେଖିଚି ଏ ସବୁ ଟିଭିରେ ଦେଖିଚି ଦେଖି-ଦେଖି ଖୁସି ଯାଇଅସି ହେଲା ଆମ ଆମ ମାନେ ଆମ ଯୋଉ ଏରିଆରେ ସେଇଥିରେ ବି ସେଇଥି ବି ପୂଜା ହୁଏ ହେଲା ଆଉ ମୁଁ ଦେ ଖୀଛି ମୋର ସେଥିପାଇଁ ଆଉ କୁଆଡେ ଯିବାର ଇଚ୍ଛା ନଥାଏ କିନ୍ତୁ ଏଇଠି ଆସି ସେ କହିଲେ ମୁଁ କହିଲି ସତରେ କହିଲେ ଆଜି ଫାଷ୍ଟ ଟାଇମ ତୁ ଦେଖିନୁ ତତେ ମୁଁ ଦେଖେଇବି ଏଇଆ କହିଲେ ତାପରେ ରୁମରେ ସମସ୍ତେ ତୁ ସମସ୍ତେ ଗଲେ ପୁରୀ ଦେଖିବା ପାଇଁ ହେଲା ଫାଷ୍ଟ ଟାଇମ ପ୍ରଥମଥର ଗଲି ମାନେ ଟ୍ରେନରେ ଗଲି ହେଲା
ହଁ
ଅ ଏତେ ମାନେ ବଢିଲା ନା ମାନେ ଅ ସେଇଦିନଠୁ ମାନେ ବୋଧେ ବର୍ଷେ ଛାଡିକି ବର୍ଷେ ଛାଡିକି ଗଲି ହେଲା ଦୁଇ ହଜାର ତେଇଶି ରୁ ଚବିଶ ପଚିଶ ଚବିଶ ତେଇଶି ରୁ ଆଜି ପର୍ଯ୍ୟନ୍ତ ମୁଁ ମାନେ ବହୁତ ଟାଇମ ଯାଉଛି
ହଁ ଟ୍ରେନ ଟିକେଟ ତ କୋଡିଏ ଟଙ୍କା କଣ ପାଇଁ ଯିବାରେ କଣ ଅଛି
ନା ନା ଟ୍ରେନରେ ନାଇଁ ଟ୍ରେନରେ ନାଇଁ ଟ୍ରେନରେ ମୁଁ ସେ ଫା ଷ୍ଟ ଟାଇମ ଥରେ ଯାଇଥିଲି ସେ ଟ୍ରେନ ରେ
ଓହୋ ତ ତମେ ଏବେ କଣ ବସ ରେ ଯାଉଛ
ନା ନା ଭିଜିଟରେ ମୋ ସାଙ୍ଗର
ଓହୋ ହଁ ହଁ ହଁ ହଁ ବାସ୍ ବାସ୍ ହଁ ବୁଝିଲି ବୁଝିଲି
ହୁଁ ମୁଁ ସେଇ ସେଇଥିପାଇଁ ମୁଁ ପଳଉଛି ସେଇଥିରେ ଆଉ ଆ ବେଳେ ବେଳେ ବି ମାନେ ଯୋଉ ମାନେ ଚାଲ ଯିବା ବୁଲି ଏମିତି କହୁଛନ୍ତି ବାହାରିକି ପଳଉଛୁ ଆଉ ସାଙ୍ଗମାନେ ମାନେ ମୁଁ ଆଗରୁ ଭାବୁଥିଲି କଣ କହିଲ ମ ମୁଁ ମତେ ଥରେ ଦି ଥର ଦେଖିକି ମତେ ରହିଛିି ମାନେ ମୁଁ ଫିଲ୍ କରୁନଥିଲି ମୁଁ ଫୁଣି ଏତେ ଟାଇମ ଯିବି ବୋଲି ମାନେ ମାନେ ରୁମରେ ଯେତେ ଅଛନ୍ତି ସମସ୍ତଙ୍କଠୁ ଅଧିକ ଯାଇକି ପଳେଇ ଆସିଛି ମୁଁ ମାନେ ଭାବୁଥାଅ ମାନେ କିଛି ନ ଯାଇକି ପୁରା ବହୁତ ଟାଇମ ଯାଇକି ପଳେଇ ଆସି
ସେଠି ଦିଦି ଜାଣିଛ ନା ହଉଛି କୁତାଚଣ୍ଡୀ ପୂଜା ବ ଅଛନ୍ତି ବୋଲି ଗୋଟେ କୁକୁର ବେଶରେ ସେଇ ପୁରୀ ମାନେ ବେଢା ଭିତରେ।
ମାନେ କଣ କ କ କଣ କହିଲ।
ମୁଁ କହିଲି ସେଇ ପୁରୀ ମନ୍ଦିର ଭିତରେ କୁକୁର ପୂଜା ପାଉଛନ୍ତି ବୋଲି ଜାଣିଛ ନା ନାଇଁ।
ନା।
ହଁ ତାଙ୍କେ ଗୋଟେ ସାଇଡ ପଟେ କୁକୁର ମାନେ କୁକୁର ଗୋଟେ ପୂଜା କରା ହଉଛି କାହିଁକି ନା। ଯେତେବେଳେ କାଉ କି କାଉ କି ଚିଲ ଫିଲ କି କୋଉଠୁ ଯଦି ଯୋଉ କୋଉଠୁ ମାଛ ଫାଛ କି କଣ୍ଟା ଫଣ୍ଟା କି ଆଇଁଷ ଫାଇଁସ କୋଉଠୁ ଆଣିକ ପକେଇଦେଲା ମେଘନାଦ ପାଚେରୀ ଉପରେ କି ସେଇ ବେଢା ଭିତରେ କି ଚାରି ପାଖାପାଖି କୋଉଠି ତ ସେଠିକୁ ଯୋଉ କୁକୁର। କୁତା ଚଣ୍ଡୀ ଅଛନ୍ତି ସେ ଯାଇକି ସବୁ ସଫା କରିବେ ନିୟମ ଏମିତି ଅଛି ବୋଲି କହୁଛନ୍ତି।
ଓହୋ ମୁଁ ତ କାଇଁ ଜାଣିନି
ବେଢାକୁ ସଫା ରଖିବା ପାଇଁ କୁତାଚଣ୍ଡୀ ପୂଜା ପାଉଛନ୍ତି। ମାନେ କୋଉଠି ଯଦି ଆମିଷ ଫାମିଷ ପଡିଲା ସେ ଯାଇକି ସଫା କରିବେ।
ଓହୋ ଅ ମୁଁ ଶୁଣିନି କିନ୍ତୁ। ଯୋଉ ମାନେ ତମେ ଯୋଉ କହୁଛ ପୂଜା କ ମାନେ କରୁଛ ମୁଁ ଏ ଭାବୁଛି। ଶୁଣ ଏଇଟା ଟିକେ ଟିକେ ଶୁଣିଲା ଭଳିଆ ଲାଗୁଛି କିନ୍ତୁ ମୁଁ ଏମିତି ଶୁଣିନି
ହଁ ସିଏ ବା ମୋ ମୁଁ ମତେ ହିଁ ଜଗତସିଂହପୁର ଜଣେ ଗୋଟେ ଜୁନିୟରଟେ କହିଲା। ତ ମୁଁ ବି କହିଲି ମୁଁ ଏତେ ଥର ଯାଇଛି ମୁଁ ତ କାହିଁ ଦେଖିନି ତ ମୁଁ କହିଲି ଏଥର ନେକ୍ସଟ ଥର ଗଲେ ପୁରା ଭଲରେ ଟିକେ ସବୁ ପୁରୀ ବିଷୟ ଟିକେ ଭଲରେ ପଚରା ଫଚରି କରିକି ଆସିବା ଆଉ।
ହଁ ମୁଁ ଯଉଛି ଆହୁ ମୁଁ ତ ଯାଉଛି ଜଗନ୍ନାଥଙ୍କୁ ଦର୍ଶନ କରିକି ଆ ଟିକେ ବୁଲି ବୁଲାବୁଲି କରିକି ଅଭଢା ଖାଇକି ପଳି ଆସିଲି।
ହଁ।
ସବୁଳି ଯାଉଛି ନା ମୁଁ ସେଇଥିପାଇଁ ଠାକୁରଙ୍କୁ ମୋର ମୋର ଗୋଟେ ପୂରା ଇଏଲ
ଉ ହଁ ମେନ୍ ମୋଟି ବି ଠାକୁରଙ୍କ ଦର୍ଶନ ଆଉ।
ହଁ ହଁ ଆଉ କିଛି ନାଇ ସେତିକି ଦର୍ଶନ କରିକି ପଳେ ଆସି
ମୁଁ ମୁଁ କ କହିଲ ମୁଁ କ କହିଲ ଦିଦି ମୁଁ ଗଲେ ମାନେ ପୁରୀ ଯେତେବେଳେ ଯିବି ଆଗ ମୋର ମେନ ମୋଟିଭ ରହୁଛି ସମୁଦ୍ରରେ ଗାଧୋଇବା ଟା। ସେଥିପାଇଁ ଥରେ ଜାଣିଛ ଗାଁ ରୁ ପୁରା ଆମେ ଗୁଛେ ପିଲା ଯାଇଥିଲୁ ମୋର ଆମେ ମୁଁ ଖାଲି ବାଟ ଟ୍ରେନ ରେ ପୁରା ଖୁସି ସି ହେଇଗଲି ଗଲେ ଆଗ ସମୁଦ୍ରରେ କେମତି ଗାଧୋଇବି କେମିତି ଗାଧୋଇବା କେମିତିମାତା ମାତି କରିବା ଏଇ ଏଇ ବିଷୟରେ ମୁଁ ଯାଇ ମାନେ ପ୍ଲାନିଂ କରି କରି ଟ୍ରେନରେ ଯାଇଛୁ ଗଲା ବେଳକୁ ଜାଗା ଦର୍ଶନ ଟୋ ତା ବି କରିପାରିଲୁନି ଏତେ ଲୋକ ଗହଳି ପୁରା ବ ବଡ଼ ଦାଣ୍ଡର ଅଧା ଜାଙ୍ଗେ ପୁରା ଲୋକ ଗହଳି ଖରା
ହଁ ବା
ସେଥିପାଇଁ କହିଲି ଶା ମନ ମନରେ ମୋର ଭକ୍ତି ନଥିଲା ପ୍ରଥମରୁ ବୋଧେ ଆଉ।
ହ ଓହୋ ହଉ ଠିକ ଅଛି ରଖୁଛି?
ହଁ ହଁ ହଁ।